ହାଲୋ ଆଜ୍ଞା। ଏଇଠି ବସଚୁ ଆଉ ଯିବୁ ଖାଇବା ପାଇଁ ଆଉ ଆପଣ?
ମୁଁ ବି ଏଇ ବସିଛୁ ଆମର ଖାଇବା ପିଇବା ସରିଯାଇଛି ବସିଛୁ ଆଉ।
ଓହୋ ସଇଲାଣି ଖାଇବା ପିଆ।
ହଁ ହଁ ସରିଗଲାଣି।
ଓହୋ ବର୍ଷା ହୋଉଛି ନା ବର୍ଷା ଛା
ନା ନା ବର୍ଷା ବର୍ଷା ଛାଡିଗଲାଣି ବର୍ଷା ବି ଆଉ ହୋଉନି ସନ୍ଧ୍ୟା ବେଳୁ ମାନେ ଚାରଟା ବେଳୁ ବର୍ଷାଟା ବନ୍ଦ ଅଛି ହେଇନି ଆଉ।
ଓହୋ ହୁଁ ହୋଉନି। ଆଚ୍ଛା ଆଚ୍ଛା କଣ ଖାଇଲେ ଏଇ ଏବେ ତ ଏଇ ଟିକେ ଛାଡିଛି।
ହଁ ହଁ ଆମର ଡାଲମା ଥିଲା ଗାଧୁଆ ବେଳେ ଯୋଉ ଡାଲମାଟା ହେଇଥିଲା। ଆଉ ରୁଟି ହେଲା ଆଉ ଅଣ୍ଡା ଅମଲେଟ କରି ଖାଇଦେଲୁ ଆ
ଉଁହୁଁ ଡାଲମା ଡାଲମା କଣ କେମିତି କଲେ?
ହୁଁ ଡାଲମାଟା ଏଇ କଖାରୁ, ଅମୃତଭଣ୍ଡା ଆଉ କଦଳୀ, ସାରୁ, ଆଳୁ ଆ ଏଇସବୁ ପ କାଟିଦେଲି ତାପରେ କୁକରରେ ମୁଁ ଡାଲମାଟା କରିଦିଏ ମୁଁ ଜଲଦି ହେଇଯାଏ ତ ହଁ ହଁ। କାଟିଦେଲି ତାପରେ ତାକୁ ହରଡ଼ ଡାଲିରେ ହରଡ ଡାଲିଟା କୁକରରେ ଧୋଇକି ଟିକେ ବସେଇଦେଲି। ଆଉ ସେ ହଁ ସେଇଟା ଫୁଟ୍ ଟିଗଲା ନା ଟିକେ ଫେ ଫୁଟିଗଲା ସେ ଉପରୁ ଫେଣ ଫେଣ ପଳି ଆସଲା ଡାଲିର ଫେଣ ଫେଣ ତାପରେ ପରିବା ସବୁ ପକେଇଦେଲି ଯୋଉ ପରିବା କଟା ପରିବା ଥିଲା ତାକୁ ପକେଇଦେଲି। ତାପରେ ଲୁଣଟା ପକେଇ ଦେନି ନା ଆଉ ସ୍ଵାଦ ଆନସାରେ ଲୁଣଟା ପଡିବ ନା ଲୁଣ ଆଉ ହଳଦୀ
ଉହୁଁ।
ତେଜପତ୍ର ଆଉ ଟମାଟର ଟମାଟରଟା।
ଆଛା।
ସେତିକି ପକେଇକି ଆଉ ଆମର ଅଦା ରସୁଣ ଟିକେ ଛେଚାଟା ତା ଭି ଓପରେ ପକେଇଦେଲେ ଟିକେ। ତାପରେ ତା କୁକର ଢ କଣା ଟା ଲଗେଇଦେଲି ତାର ଦିଟା ସିଟି ହେଲା ଦିଟା ସିଟି ହଉ ହଉ କି ଗୋଟେ ସିଠି ହଉ ହୁଁ-ଉ ତାପରେ ସିଝି ଗଲା ନା ସେ ଯୋଉ ପରିବା ଗୁରା ସିଝି ଯାଇଥିବ ସବୁ ଆଉ-ଉ-ଉ ତାକୁ ରଖିଦେଲି ତାପରେ ଯୋଉ ଆମର ଯୋଉ ଯ ଜିରା ଜିରା ଯେଉ ଭାଜିକି ଜିରା ଲଙ୍କା ଟା ଭାଜିକି ତାକୁ-ଉ-ଉ ଗୁଣ୍ଡ ଟା କରିଦିଅନ୍ତି ଗୁଣ୍ଡ ଟା କରିଦେଲି। ଆଉ ତାପରେ ଆମର ଯୋଉ ଛେଚା ଅଦା ରସୁଣ ପେଷ୍ଟେ ଆଉ-ଉ-ଉ ପିଆଜ କଟା ପିଆଜ। ଓ-ଓ ତା ଯୋଉ କଡେଇରେ ବଘାରିଲି କଡେଇରେ-ଏ-ଏ ଯୋଉ ତେଲ ଦେଇକି ଆଉ-ଉ-ଉ ଶୁଖିଲା ଲଙ୍କା ଆଉ ପଞ୍ଚୁ ଫୁଟଣ, ପଞ୍ଚୁ ଫୁଟଣ ଜାଣିଛନ୍ତି? ହଁ-ଅ-ଅ ପଞ୍ଚୁ ଫୁଟଣ ଦେଇକି ଫାଷ୍ଟ ପକେଇଲି-ଇ-ଇ-ଇ ତେଲ ତାପରେ ପଞ୍ଚୁ ଫୁଟଣ ଦେଲି ତାପରେ ଟିକେ ପଞ୍ଚୁ ଫୁଟଣ ଫୁଟି ଆସିଲା ଟିକେ ତାପରେ ଶୁଖିଲା ଲଙ୍କା ପକେଇଦେଲି। ଆଉ-ଉ-ଉ-ଉ ତାପରେ ଟିକେ ସେ ପୁରା ଫୁଟିଗଲା ନା ଟିକେ ଟିକେ କଳା କଳା ହେଇ ଆସି ନାଲି ନାଲି ପୂରା ତାପରେ ପିଆଜ ପକେଇ ଦେଲି, ପିଆଜ ଟିକେ ନାଲି ନାଲି ହେଇଗଲା ତାପରେ ଅଦା ରସୁଣ-ଅ-ଅ-ଅ ଛେଚା ଥିଲା ତାକୁ ଟିକେ ପକେଇଦେଲି। ତାକୁ ପକେଇଦେବି ସିଏ ବି ଟିକେ ନାଲି ହେଇଗଲା ତାପରେ ସେ ଡାଲମା ଯୋଉ ସିଝା ଡାଲମା ଟା ଥିଲା ଆ ତା ଉପରେ ପକେଇଦେଲି ମାନେ ବଘରା ହେଲା। ତାକୁ ପକେଇଲି ତାପରେ-ଏ-ଏ ସେ ଟିକେ ଫୁଟିଲା ନା। ତାପରେ ଲୁଣ ଟିକେ ଚାଖିଆକୁ ପଡିବ କେତେବେଳେ ଅଲଣା ହେଇଥିବ କି ଲୁଣିଆ ହେଇଯାଇଥିବ ଲୁ ଅଲଣା ହେଇ ତାପରେ ଟିକେ ଲୁଣ-ଅ ଛିଞ୍ଚି ଦିଏ ଉପରୁ। ଟିକେ ଚିନି ବି ପକାଏ ଡାଲମାରେ ଟିକେ ଚିନି ବି ମୁଁ ପକାଏ।
ଆଉ-ଉ-ଉ ତାପରେ ଯୋଉ ଲଙ୍କା ଆଉ ଜିରା ଯୋଉ ଭାଜିକି ଯୋଉ ଗୁଣ୍ଡ ହେଇକି ଥିବ।
ହୁଁ ହୁଁ ହୁଁ।
ଡାଲମା ଉପରେ ସେଇଆକୁ ମୁଁ ପକେଇ ଦିଏ। ସରିଗଲା ଡାଲମା ଆଉ ଏମି ତି ମୁଁ ଡାଲମା କରିକି ଖାଏ। ଆପଣ କରନ୍ତି ଡାଲମା କରନ୍ତି ଆପଣ?
ହୁଁ ଡାଲମା ହଉଛି ମୋ ଶତ୍ରୁ।
ଖାଆନ୍ତିନି ଆପଣ ଖାଆନ୍ତିନି।
ହରଡ଼ ଡା଼ଲି ଖାଲି ଆଳୁ ପଡ଼ି କି ହବ ଜିରା ଫୁଟା ହେଇକି ସେଇଟା ଖାଏ।
ହଁ ହଁ ହଁ ହଁ।
ମୁଗ ଜାଇ, କୋଳଥ ଜାଇ ଅ ଯ ବାକି ଯୋଉ ରହିଲା ମୁଁ ଖାଏନି।
ହଁ ହଁ ନା ଡାଲମା ଟା ଆମ ଘରେ ଡାଲି ଠାରୁ ଡାଲମା ଟା ଖାଇଦେବେ। ଆଉ-ଉ ମତେ ତ ଡାଲମା ଟା ଭଲ ଲାଗେ ଖାଇବା ପାଇଁ।
ଡାଲମା ଟା ତା ଟେଷ୍ଟ ଅରୁଆ ଭାତରେ ଡାଲମାଟା ତାର ଫେମସ୍ ସବୁ ତାପରେ ଲେମ୍ବୁ ଆଉ-ଉ-ଉ-ଉ ଖଟା ନହେଲା ନାହିଁ ଲେମ୍ବୁ ଟିକେ ଲୁଣ ଆଉ ଶୁଖିଲା ଲଙ୍କା ଚକଡା
ହଁ ହଁ।
ସରିଲା।
ସରିଗଲା କୋଉଠୁ ତା ହୁଁହୁଁହୁଁ ହଁ-ଅଁ-ଅଁ ହଁ-ଅଁ-ଅଁ। ହଁଅ ଆଉ ଆପଣ କଣ ଭଲ ପାଆନ୍ତି ଖାଇବା ପାଇଁ?
ଖାଇବାକୁ ତ ଭେଜରେ ଯାହା ବି ଦେବେ ତାହା ଖାଇବି।
ଯାହା ମାନେ ସବୁ ଜିନିଷ ଖାଆନ୍ତି ମାନେ ଆମିଷ ସାଧା ହାଁହାଁ।
ଆମିଷ ନା ମୁଁ କହିଲି ନା ଭେଜ୍ ଖାଲି ସାଧା ଯା ଛତୁ ହେଲା କି ପନିର୍ ହେଲା। ଆଳୁ ଏସବୁ ଖାଇବି ଆଉ ସବଜିରେ କିଛି ଖାଏନି।
ଓହୋଃ। ମାନେ ଆମିଷ ନା କିଛି ପସନ୍ଦ ନୁହଁ ମାନେ କିଛି ବି ଖାଆନ୍ତିନି?
କିଛି ମୁଁ ମାଛ ଖାଏନି, ମଟନ ଖାଏନି, ଯାହା ଟିକେ ଅଣ୍ଡା ହୁଁ ହୁଁ ଚିଙ୍ଗୁଡି ଏଇସ୍ ଆଜ୍ଞା, ଯୋଉଟା କିି ମୋର ବି ଏଲାର୍ଜି, ନା ଚିକେନେ ଏମିତି ଆଉ ଇଚ୍ଛା ନାହିଁ, ଗୋଟେ ଘୃଣା ଘୃଣା ଆସିଯାଇଛି ତା ପ୍ରତି ଆଉ ନୁହଁ, ଅଢେଇଦିନ୍
ହଁ ହଁ, ଅ ହ ଖାଲି ସିଙ୍ଗୁଡ଼ି ଖାଆନ୍ତି ନା?
ମୁଁ ଚିଙ୍ଗୁଡି ଖାଇବି କିନ୍ତୁ ଏଲର୍ଜି
ହଁ ହଁ, ଓ ଏଲାର୍ଜିକ୍ ପାଇଁ ଛାଡି ଦେଇଛନ୍ତି ନା, ହଁଅ। ହଁଅ, ହଁ-ହଁ ବେଶ୍ ଜଣେ ଜଣେ ଲୋକ ବି ସେ ପ୍ରାୟ କେହି ଭଲ ବି ପାଆନ୍ତିନି ଆଇଁଷିଆ ଖାଇବା ପାଇଁ। ସାଧା ବି ଜଣେ ଜଣେ ଦେଖୁଥିବେ ଲୋକ ଖାଉଥିବେ।
ହୁଁହୁଁ ଆମର ବି ଆଇଁଷିଆ ଅଞ୍ଚଳ ନା ଏଇଟା, ଆମର ଏଇଟା ଆଇଁଷ୍ ଆଁଇଷିଆ ଅଞ୍ଚଳ ଯେହେତୁ ଆମର ଏଇଟା ବି ଭିତରକନିକା ପାଖରେ ଅଛି, ସମୁଦ୍ରଟା ବି ପାଖରେ ଅଛି।
ହଁ-ହଁ-ହଁ, ଆପଣଙ୍କ ଘରଟା କୋଉଠି?
ମୋ ଘର କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡେଇ।
ଓହୋଃ ହଁ।
ହଁ ସେ ଆମର ଚିଙ୍ଗୁଡି, କଙ୍କଡା, ମାଛ, ସମୁଦ୍ର ମାଛ ତ ମିଠା ଜାଣିଛି।
ହଁ -ହଁ -ହଁ। ମିଳୁଥିବ ଆଉ ମାନେ ରେଟ୍ କେମିତିଆ ସେଠି ରେଟ୍, ରେଟଟା କେମିତିଆ?
ରେଟ୍ ଅବଶ୍ୟ ହୁଁ-ହୁଁ-ହୁଁ ଇସ୍ ଅବଶ୍ୟ ମୁଁ ତ ଜାଣିନି ଯାହା ମାନେ ଯେତିକି ଜାଣିଛି କିଲୋ ଅଅ ଦୁଇଶରେ ହଉଛି ବଡ ବଡ ଚିଙ୍ଗୁଡ଼ି ଯୋଉଟା ଆମର। ଦୁଇଶହ ନା ତିନିଶହ ହୁଁ-ହୁଁ-ହୁଁ। ଏମିତି ରହୁଛି, କଙ୍କଡ଼ା ଟିକେ ହାଇ ରହୁଛି ତିନିଶ ନା ସାଢେ ତିିନିଶହ ଏମିତି ରହୁଛି କଣ। ହୁଁ ସେ ସବୁ ବାଲିଆ କଙ୍କଡ଼ା। ହୁଁ ସାଇଜକୁ ନେଇ ବା ବାଲିଆ କଙ୍କଡା, ଚିଙ୍ଗୁଡି। ତାପରେ ସମୁଦ୍ର ମାଛ ତ ସିଏ ପୁରା ମିଠା ମାଛ ନଈ ବି ପାଖରେ ଆମର ଗୋ ଏ ନଈଟା ସବୁକୁ ଲାଗିଛି।
ହଁ ହଁ।
ହୁଁ ବ୍ରାହ୍ମୁଣୀ ଆଉ ଆମର କଣ ବିରୂପା ଏସବୁ ଗୋଟେ ନଈରେ ହଁ ଏସବୁ ଗୋଟ୍ ତ ନଦୀରେ ସବୁ ଲାଗି
ସବୁ ଲାଗିଛି ଆଉ, ହଁ ହଁ ଏବେ ଏଇ ବର୍ଷ୍ ର୍ଷା ହେଲା ମାନେ ଯବୁ ବଢ଼ି ପାଣିଟା ଆସିବ ମାନେ ନୂଆ ନୂଆ ମାଛ ସବୁ ଆସିବେ।
ହଁ ନୂଆ ନୂଆ ମାଛ ସବୁ ଉଠି ଆସିବେ ଯୋରକୁ ବାଟରେ ଚାଲିଆସିବେ ସେଥି ସବୁ
ହଁ ଏଇ ଟାଇମ ରେ ମାଛ ଟା ବହୁତ ମିଳେ ନା। ବଡି ପାଣି ଟା ନା ହଁ ନୂଆ ପାଣି ଟା ଆସିଲେ ପାଣି ଟା ଆସିଲେ ମାଛ ବି ଆସନ୍ତି।
ଆର ଥର ଭଳିଆ ଏଥର ବି ବହୁତ ଜଲଦି ହେଇଛି ବଡି ପାଣି।
ହଁ ହଁ ଏବେ ତ ବର୍ଷା ମା ଏଇ ଛଅ ଦିନ ହେଲାଣି ଲଗେଇକି ରଖିଛି ନା? ଆଉ ବଡି ପାଣି ଟା ଆସି ଯାଇପାରେ
ହୁଁ ହୁଁ ଆପଣଙ୍କ ଗାଁରେ ବଡ଼ି ପାଣି ହୁଏ?
ହଁ ଆମ ଗାଁ ରେ ନା ବଡିି ପାଣି ହୁଏ।
ଆପଣ କୋଉ ଜାଗା ଘର?
ଆମ ଘର ଏଇ ଇନ୍ଦୁପୁର।
ଇନ୍ଦୁପୁର ଘାଗେରା?
ହଁ ହଁ।
ଆ ସେ ଆମ ପାଖ ଲୋକ ତମେ।
ହଁ ହଁ ହଁ ହଁ ବଡି ପାଣି ଟା ଏପଟକୁ ଆସେ ନା କିନ୍ତୁ ଆମ ବନ୍ଧ ଟା ଅଛି। ବନ୍ଧରେ ଲାଗିଯାଏ ପାଣି ଟା ଲାଗିଯାଏ ବନ୍ଧରେ।
ନାଇଁ ମୋର ତ ନିକିରି କଲେଜ୍ ଥିଲା ନା।
ଓହୋ ଆପଣ ପଢୁଥିଲେ ନିକିରି କଲେଜରେ ନା? ହଁ। ହଁ ଆମ ଟାଇମରେ ଆମେ ଯେତେବେଳେ ପଢୁଥିଲୁ ଆମେ ଆମ ଟାଇମ ରେ ମାନେ କଲେଜ ନାଁ ଦେଇ ଦେଇଥିଲୁ ସେ ବିଧବା କଲେଜ, ହେ ହେ ହେ।
ହଁ ଆମେ ବା ଦେଇଥିଲୁ ବିଧବା।
ଓହୋ। ହଁ ନା ଧଳା ହଁ ତାଙ୍କର ଡେ ଡ୍ରେସ ଟା ଧଳା ଥିଲା ନା। ଆଉ ସେଇଥିପାଇଁ
ଆମ ଟାଇମ ରେ ଉଁ ଯୋଉ ଇଏ ର ଥିଲା କଣ କହିଲେ ମେରୁନ ର ଚେକ୍ ବାଲା ଥିଲା। ଆଉ ପଟିଆଲା ପ୍ୟାଣ୍ଟ ଥିଲା ଚୁନି ଥିଲା।
ଚେକେ ହଁ ହଁ।
ହୁଁ ହୁଁ ସେ ସବୁ ଥିଲା ତାପରେ ଆଗ ଯୁଗରେ ସେ ପିଲା କହିବେ ବିଧବା ବୋଲି କି ଯାଉଛ।
ହଁ ହଁ ନା ଟା ରହିଯାଇଛି ଆଉ ଯେତେ ଚେଞ୍ଜ ହେଲେ କଣ ଆଉ ନାଁ ଟା ରହିଯାଇଛି।
ଆଜ୍ଞା ସବୁ ଚେଞ୍ଜ ହେଲାଣି ସେ ସାର ମାନେ ବି ଆଗ ଅପେକ୍ଷା ଏବେ ବହୁତ ସବୁ ଚେଞ୍ଜ ହେଲାଣି ସବୁ ରିଟାର୍ଡ ହେଇଗଲେଣି।
ହଁ ହଁ ସମସ୍ତେ ଚେଞ୍ଜ ହେଇଯାଉଛନ୍ତି। ହଁ।
ସାହିତ୍ୟ ପଢୁଥିଲେ ସିଏ ବଢିଆ ସାର ଥିଲେ ବଢିଆ ମଜା କରନ୍ତି ପାନ ଖାଇଦେଇ ଆସିବେ।
ହଁ ହଁ ସ ଏତେ ଭଲ କଲେଜ ଲାଇଫ ଆଉ ସ୍କୁଲ ଲାଇଫ୍।
ନା କଲେଜ ଲାଇଫ ଠାରୁ ସ୍କୁଲ ଲାଇଫ ସ୍କୁଲ ଲାଇଫ ଟା ସବୁଠୁ ନିଆରା।
ହଁ ସ୍କୁଲ ଲାଇଫ ଟା ଭଲ ହଁ ଏ କଲେଜରେ କଣ ପିଲା ଯେତେ ଆସ
ଏଇ କିିଣା ଏ କିିଣା ପରେ ସବୁ ଓଲଟ ପାଲଟ ହେଇଯାଇଛି, ତା ମୁଁହ ଆଡକୁ ତା ମୁଁହ ଆଡକୁ।
ହଁ ହଁ।
ଆଉ ବା ସବୁ କିଛି ଚେଞ୍ଜ ହଉଛି ସମୟ ବି ଚେଞ୍ଜ ହଉଛି ମଣିଷ ବି ଚେଞ୍ଜ ହଉଛନ୍ତି। ସମସ୍ତେ ଚେଞ୍ଜ। ଗୋଟେ ଗୋଟେ ସାଙ୍ଗ ସବୁ ସେମିତି ଅଛନ୍ତି। ଚେଞ୍ଜ ହେଇନଥିପେ ପା।
ହଁ ହଁ ସାଙ୍ଗ ବି ଚେଞ୍ଜ ହେଇଯାଉଛନ୍ତି ନା। ସେଠି କୋଉଠି ବା ରହିଲେ କଣ ରହିଲେ ଆଉ ସା
ସାମାନ୍ୟ ବହିରେ ଏଇ ଚେଞ୍ଜ ହେଇଯାଇଚି ନିମ୍ବୁଡା ନିମ୍ୱୁଡ଼ା ବାହାରିଲାଣି।
ହଁ ହଁ ବହିରେ ନିମ୍ବୁଡା ମୁଁ ବି ଏଇଟା ଶୁଣିଥିଲି।
ନିମ୍ବୁଡା ନିମ୍ବୁଡା, ଶୁଖୁଆ ତକାରୀ କେମିତି ହବ ଝାଲମୁଢୀ କେମିତି ହବ ଯାତ୍ରା ଡାଇଲଗ୍ କଣ ରଜ ଗୀତ
ଆଉ କଣ କଣ ପୁରେଇବେ କିଏ ଜାଣେ?
ଆ ପିଲା କଣ ସେଠି ପଢିଆକୁ ଯିବେ, ସେଠି ସବୁ ପାଲା ସବୁ ଆମର ଭବିଷ୍ୟତରେ ସବୁ ହେ
ନା ମୋ ହଁ ମୋର ଗୋଟେ ପୁଅ ଅଛି ସେଇ ରିଲସ୍ ଦେଖିକି ନିମ୍ବୁଡା ନିମ୍ବୁଡା ଖାଲି ଗାଉଚି ବୁଝିଲ। ଆଉ ଯେତେବେଳେ ବହିରେ ଜାଣିବ ତେବେ ସ୍କୁଲରେ ଗାଇବ। ହଁ ରିଲସ୍ ରେ ଆସୁଚି ନା।
ସେଗୁଡା ପ୍ରାକ୍ଟିକାଲ କରି ଦେଖେଇ ଦଉଛନ୍ତି।
ହଁ ହଁ। ଆଉ କୋଉଠିକି ବୁଲିବାକୁ ଭଲ ଲାଗେ ଆପଣଙ୍କୁ କୋଉଠି ବୁଲିବାକୁ ଭଲ ଲାଗେ?
ଭଲ ଲାଗେ ସବୁ ଯଉଠି ମନ୍ଦିର ଥିବ ସବୁ ସେଇ ଜାଗା ହିଁ ପସନ୍ଦ।
ଯାଇଚନ୍ତି।
ଧାର୍ମିକ ହଁ ହଁ ଯାଇଚି ଦି ବର୍ଷ ତଳେ ଯାଇଥିଲି, ଆମର ତ ଦୀକ୍ଷା ନା ଜୟଗୁରୁଙ୍କ ଦୀକ୍ଷା ଅନୁକୁଳ ଠା କୁର। ଆମେ ସବୁ ଜା ହଁ ଆମର ବ ବର୍ଷକରେ ଥରେ ତାଙ୍କର ଯଉ ପର୍ବ ହୁଏ
ହଁ ହଁ।
ପର୍ବ ନୁହେଁ ତାଙ୍କର ଯୋଉ ପୂଜା ଟା ରୁହେ ଯଉ ହଁ ନା ଶୁକ୍ରବାର ତ ହୁଏ। ଆଉ ଏବେ ତ ଏଇ ଗୋଟେ ମାସ ଯା ଙ୍କ ପୁରା ଚାଲିବ ଏବେ ମାତୃ ସମ୍ମିଳନୀ। ଜୁଲାଇ ମାସ ଯେହେତୁ ଶ୍ରାବଣ ମାସ ମା ମାନଙ୍କର ଗୋଟେ ମାସ ପୁରା ଚାଲିବ। ସମସ୍ତଙ୍କ ଘର ଘରେ ଯାଇଁକି ସେ କରିବେ
ହଁ ହଁ। ମାନେ ସମସ୍ତଙ୍କ ଘରକୁ ଯାଇ କଣ କଣ କରିବେ?
ସତ୍ସଙ୍ଗ ହୁଏ ନାମ କୀର୍ତ୍ତନ ହୁଏ। ନାମ ଜପ ହୁଏ ଠାକୁରଙ୍କ ବିଷୟରେ ସବୁ ଆଲୋଚନା ହୁଅନ୍ତି ଠାକୁର କେମତି ମା ମାତା ଯୋଉ ଲକ୍ଷ୍ମୀ ମା ସବୁ ରହିକି ଆମର
ହଁ ହଁ।
ହୁଅନ୍ତି। ଆଉ ସିଏ ସବୁ ପୁରା ହଁ ଠାକୁର ତାଙ୍କର ସବୁ ଆମର କଣ ତାଙ୍କର ପ୍ରାର୍ଥନା ହୁଏ। ଭଜନ କୀର୍ତ୍ତନ ହୁଏ ତାଙ୍କ ଭଜନ କୀର୍ତ୍ତନ ହୁଏ। ଆଉ ଠାକୁରଙ୍କ ବିଷୟରେ ଆଲୋଚନା ହୁଅ ହୁ ମାନେ ବଢିଆ ଲାଗେ ସବୁ ଶୁଣିବାକୁ। ତାଙ୍କ ଛୋଟ ବେଳର କଥା ତାଙ୍କ ଛୋଟ ବେଳ କଥା ହଁ ଯାଇଚି ବି। ଯୋଉ ବିହାର ଆମର ବାବେଶ୍ଵର ଧାମ ସତ୍ସଙ୍ଗ ବିହାର ସେଠି ପୁରା ଠା ଠାକୁର ଯୋଉ ସାବୁନ କୁ ଲଗେଇଥିଲେ, ଯୋଉ ଥାାଳି ରେ ବି ଖାଇଥିଲେ, ବି ଚାମଚ ରେ ଖାଇ ଥିଲେ ଯୋଉ ଗାଡିରେ ସବୁ ବୁଲିଥିଲେ ହେନ୍ ଟେନ୍ ସବୁ କିଛି ସବୁ କିଛି ଛଡା ମୁଜିୟମ ଅଛି ତା ଭିତରେ। ଆପଣ ପାଗଳା ହେଇଯିବେ ତାକୁ ସବୁ ଦେଖିକି। କହିବେ ମୁଁ କାହା ଭିତରକୁ ପଳେଇ ଆସିଚି। ସେମିତି ଏବେ ସବୁ ସେମ ହଁ କାଚ ଫ୍ରେମରେ ସବୁ ଥୁଆ ହେଇଛି ଯାହା ବି ସେ ଛୋଟ ଗୁଡୁ ଯାହା ବି କିଛି କରିଥିଲେ ସବୁ କିଛି ସେ ଟଚ ହବନି ଯାହା ଦୂରରୁ ଥାଇ ଦେଖିପାରିବେ।
ସେ ଜାଗା ଟା କୋଉଠି?